ହ୍ୟାଲୋ।
ହ୍ୟାଲୋ।
ହଁ, ହ୍ୟାଲୋ ନମସ୍କାର ଭାଉଜ।
ହଁ, କଣ କରୁଛ?
ଏଇ କିଛି ନା ବସିଥିଲି ଆଉ, ଆମର ତ ବର୍ଷା କଷିକି ଜୋରେ ହେଇଛି ଆଜି ଚାରିଟା ବେଳେ।
ହୁଁ।
ହଁ, ତ କରେଣ୍ଟ ଫରେଣ୍ଟ ସବୁ ପଳେଇଛି ତ। ଆଉ କଣ କରିବି? ଏମିତି ବସିଥିଲି ଅନ୍ଧାର ହେଇଛି ଘରେ, ଘର ଟା ପୁରା ଅନ୍ଧାର।
ହୁଁ। ଆମର ବି ସେଇ ତ, ଲାଇନି କଟି ଯାଇଛି ବର୍ଷା ଯୋଗୁଁ।
ହଁ, ବର୍ଷା ତ ହେଇଛି ଆଉ, ଏଇନା ଆମର କଣ କହିଲ? ଆମର ବର୍ଷା ହେଲା ମାନେ ତ ଆମର ଗାଁ ର ପୁରା କରେଣ୍ଟ ଏଇନା ପଳେଇବ। ଆଉ ଆସିବନି।
ହଁ, ନାଇଁ ଆମର ଆସେ ଯେ, ଦି ତିନିଥର ଆସିକି ଅପ୍ ଡାଉନ୍ ହେଇକି ଗଲାଣି ଆସିବ ଆଉ।
ଅହଁ, ଯାହା ହଉ।
ଏପଟେ ଟୋଟାଲ୍ ତମ ଗାଁ ପଟେ ଲାଇନ୍ ନାହିଁ।
ନା, ମଁ ଆମ ଗାଁ ରେ ଆମର ତ ମତେ ଲାଗୁଛି, ଏଇନା ଆହୁରି ବର୍ଷ ଷା ହବ। ଏଇନା ଲାଇଟିଙ୍ଗ୍ ଟା ହଉଛି, ମାନେ କଣ କହିଲ! ଯୋଉ ଚଡ୍ ଚଡି ଗୁଡା ମାରୁଚି। ଚଡ୍ ଚଢି ଘଡ଼ଘଡ଼ି ଏମିତି ଟିକେ ଟିକେ ମାରୁଚି। ମୋତେ ଲାଗୁଛି ଆହୁରି ବର୍ଷା ହବ ବୋଧେ!
ଇନ୍ଭର୍ଟର ଟେ ନେଇ ଆସ।
ଇନ୍ଭର୍ଟର ଆଣିବା ପାଇଁ ପଇସା ବି ଦରକାର ନା।
ହୁଁ, ଉଁ ହୁଁ।
ଆଉ, ତମର ଇନ୍ଭର୍ଟର ଥିବ ବୋଧେ।
ଆମର ନା ନାହିଁ ଯେ, ଆମର ଏତେ ଲାଇନ୍ କଟେନି। ଆମର କଟ୍ ପିବି ପଳେଇଆସେ ଶୀଘ୍ର, ଏଠି ଏପଟେ ଏତେ ଲାଇନ୍ ପ୍ରୋବ୍ଲେମ ନୁହୁଁ।
ହଁ, ହଁ, ବା ଏଇ ଯୋଉ ଗରମ ଦିନକୁ ଇନ୍ଭର୍ଟର ଟା ଭଲ। ଏତେ ବହୁତ ଗରମ ହଉଛି ନା, ଆଉ ତମର କଣ କରଛନ୍ତି ଝିଅ ହେରିକା? ଗୁଗୁଲି କଣ କରୁଚି?
ଗୁଗୁଲୁ ର ପୁଅର ଖେଳୁଛନ୍ତି, ଆଉ ମୁଁ ଏଇଠି ବସିକି କଥା ହଉଛି। ହୁଁ, ହୁଁ, ସେ ଦି ଜଣ ଖେଳୁଛନ୍ ହଁ, ଯାଇଥିଲା ପା।
ହଁ, ସେତା ଆସିଲା ମୋ କତିକି ଆସିଲା। ଫାଷ୍ଟ ଆସିଲା ଭଲ କିଛି ନାଇଁ। ତା'ପରେ ମୁଁ, ତାକୁ ଟିକେ ଖେଳିନି ଯିମିତି କାନ୍ଦିଲା, ଭାଉଜ କହିଲେ ଏଇ ତମକୁ ଦେଖି ଡରିଗଲା କହିକି, ତାକୁ ନେଇଗଲେ। ହଁ। ତା, ପରେ ପଳେଇଲା ତ ଆଉ, ଆଉ ଏଥର ରଜ କେମିତି କଣ ସେଲିବ୍ରେଟ୍ କଲ ତମର?
ରଜ ନା, ଫାଷ୍ଟ ରଜ ଦିନ ତ ଛାଡ। ସେକେଣ୍ଡ ରଜ ଦିନ ସଂକ୍ରାନ୍, ଲାଷ୍ଟ ରଜ ଦିନ ବାଲିପାଳେ ଯାଇଥିନୁ। ସେଇଠି ବୁଲିକି ଆସିନୁ। ତା'ପରେ ପାଟଣା ଗଲୁ। ନାଁ ରେକୁଟିଆ ରେକୁଟିଆ ତାପରେ ପାଟଣା। ତାପରେ ଯୋଉ ଆମ୍ପର ଦେଇକି ଘରୁକୁ ଆସିନୁ ଆଉ ଆମ ସେ ହୁଁ ଆଉ ଏଇ ଏଠି ଗାଁରେ ବୁଲିନୁ।
ଓ। ଆଉ ତମର କଣ ତମ ଗାଁରେ ପା କଣ କରନ୍ତି ବି ରଜ ଏଥର କରିନଥିଲେ କି ତମ ଗାଁରେ?
କିଏ ଜାଣି ମୁଁ ଗାଁକୁ ଯାଇନେଇ ଏଥର ଟୋଟାଲ୍।
ଓହ ହଁ ଆମେ ବି ଜାଣିଚ ନା ଯାଇଥିଲୁ।
ପାଳେ ଯାଇଥିନି ଆଉ ରେକୁଟିଆ ଦେଇକି ପାଟଣା ଦେଇକି ସେଇ ଯୋଉ ଆମ୍ପର ବୁଲିକି ଆସତିଲୁ।
ଓହୋ ଆମେ ବି ଏଥର ଯାଇଥିଲୁ ଯୋଉ କଁ କହିଲ ବାଲ୍ ହଁ ଆମେ ଆମେ ଯାଇଥିଲୁ ପା ଆମେ ଯାଇଥିଲୁ ସେ ଯୋଉ ବାଲିପାଳ ନୁହଁ କି ବାଲିପାଳକୁ ଯାଇଥିଲୁ। ଆଉ ତା ସହିତ ଆମ୍ପରକୁ ବି ଯାଇଥିଲୁ ମୋର କଣ ଥିଲା କହିଲ ମୋର ସେ କେଣ୍ଡ୍ ରଜ ଦିନ ମୋର ପରୀକ୍ଷା ଥିଲା ତ ଚଣ୍ଡିଖୋଲକୁ ଯାଇଥିଲି ସେଦିନ ସ କାଳୁ ତାରେ ଦିଟା ତିନିଟା ଅଳୁକୁ ପଳିଆସିଲି ଏଗ୍ଜାମ୍ ଦେଇକି ବାବାଙ୍କ ସହିତ ଆସିଲି। ତାପରେ ସୁମି ଭାଉଜ ଆଉ ଏ ବା ବୁନା ବାବୁନା କହିଲେ ଯିବା ପାଇଁ ଆଉ ମୁଁ କହିଲି ଭାବୁଥିଲି ଯିବିନି ବୋଲି ତାପରେ ଏକ୍ଜାମ୍ ତ ସରିଲାଣି ସେଇଥିପାଇଁ କହିଲି ହଁ ଯିବା ଟିକେ ବୁଲି ପଳିଆସିବା ତାପରେ ଏଗ୍ଜାମ୍ ଟା ମୋର ଉଣେଇଶ ତାରିଖରେ ଥିଲା। ତ ତାଙ୍କ ସହିତ ଗଲି ଟିକେ ବୁଲି ପଳିଆଇଲି ଆଉ ସେ ବାଲିପାଳ ଗଲୁ ବାଲିପାଳରୁ ତାପରେ ଆ ପରକୁ ଆସିଲୁ ଆମ୍ପରେ କିନ୍ତୁ ବଢ଼ିଆ ଲାଗିଲା ଏଥର।
ହୁଁ ଆମ୍ପରଟା ଭଲ ଲାଗୁଥୁଲା ଆମ୍ପର ଏଇ ଯୋଉ ଦୋକାନ ଉଡ଼ା ପଡିି଼ନଥିଲା ସେଥିପାଇଁ ତ ବେଶୀ ଭଲ ଲାଗୁଥୁଲା ଗୁଗୁଲ୍ ତ ମେଞ୍ଚେ ଖେଳନା ସେଇଠୁ ନେଇକି ଆସିଥିଲା।
ହଁ ହଁ ସେଠି
ଲା ଆଉ ଗୋଟେ ଅଁ ଗୋଟେ ଯୋଉ ବତକଟେ ଆଣିଥିଲା। ଆଉ ଗୋଟେ ଝୁମୁକା ଆଣିଥିଲା ଆଉ ଗୋଟେ ଯୋଉ ବାଜୁବା ମୋଡ଼ି ଦେନେ ଯା ବାଜିବ ଟିନ୍ ଟିନ୍ ଟିଣି ବାଜା ବଜିବ ସେଟାରୁ ଗୋଟେ ଆଣିଥିଲେ। ଆଉ ଗୋଟେ ଦିଟା ପକ୍ଷୀ ଲାଗିଥିଲା ଦେଢ଼ଶ ଟଙ୍କା ଦେଇକି ସେଟା ଚାଲିବ ମାଟିଊ ଏମତି ଥଣ୍ଟକୁ ହଲେଇ ହଲେଇ ସେ ଟା ଓଟେ ଆଣିଥିଲେ ଏତିକି ଖେଳନା ସିଏ ଆଣିଥିଲା ସେଇଠୁ।
ଓହୋ ଆ ଭଲ ଆଉ ଯା ହଉ ଗୋଟେ ମାନେ କଣ କହିଲ ପାଖରେ ନାଁ ଏତେ ଦୂର ନୁହେଁ ପାଖରେ ଯାଇକି ବୁ
ଭଲ ପୁରା ଫାଙ୍କା ଜାଗାଟା ବି ସବୁ ପ୍ରକାର ସୁବିଧା ବି ସେଇଠି ଥିଲା ପାଣି କତୁରୁ ଆରମ୍ଭ କରିକି ସବୁ ଜିନିଷ।
ହଁ ସେଟା ଭଲ ଲାଗିଲା ଆଉ ମୁଁ ବି ସେଦିନ ଆମେ ଯାଇଥିଲୁ। ଆଉ ତାପରେ ଫାଷ୍ଟ ରଜ ଯଦି ଆମେ ବର୍ଷା ମୁଁ ଆମ ପୁଅ ଆମେ ତିନି ଜଣ ଯାଇଥିଲୁ ମୋ ମାମୁଁହଟି। ବର୍ଷା ମନା କରଥୁଲା ମୁଁ କଇଲି ଚାଲେ ଘରେ କଁ ବସିବୁ ଚାଲେ ଯିବୁ ମୋ ସତ ଟିକେ ବୁଲିକି ପଳିଆସିବୁ ଆମେ ସେଦିନ ଗଲୁ ଆସିଲା ବେଳୁକୁ ଯୋଉ ବର୍ଷା ହେଲା ପାଁଶଟା ମାନେ
ହୁଁ ସେଦିନ ଫାଷ୍ଟ ରଜ ଦିନ ପ୍ରବଳ ବର୍ଷା।
ସେଇ ଦିନ ଜାଣିଚ ନାଁ ଭାଉଜ ଆମେ ନୁହଁ ନାଁ ଦର ଯୋଉ ଓସ୍ତପାଳରେ ଜଣେ ନାହାନ୍ତି ନାଁ ସାର୍ ଲଳିତ ସାର୍ ଯୋଉ ହାଇ କୁଲ୍ ପାଖରେ ଯୋଉ ଜଣଙ୍କ ଘର ତାଙ୍କ ଘର କତିରେ ଆମେ ରହିଲୁ ସେଦିନ ମାନେ ଆମେ ତିନି ଜଣଙ୍କ ରହିଲୁ ମୋର ସାଙ୍ଗ ଘର ଆଉ ବର୍ଷାର ସାଙ୍ଗ ଘର ଆମ ଦି ଜଣଙ୍କ ସାଙ୍ଗ ଘର ସେମାନେ ଭାଇ ଭୋଉଣୀ ଦି ଜଣ ଆଙ୍କ ଆମ ଦି ଜଣ ସାଙ୍ଗ। ତାଙ୍କ ଘର ପାଖରେ ଆମେ ରହିଲୁ ମାନେ ତାଙ୍କ ବଡ଼ାପାଙ୍କ ଘର ଦୋକାନରେ ଆମେ ରହିଲୁ କିନ୍ତୁ ଆମେ କଲ୍ କରିକି ଡାକି ବି ପାଇଲୁନି କି ଯାଇପାଇଲୁନି ଏତେ ସେଦିନ ବର୍ଷା ଏ ତେ ଘଡ଼ଘଡ଼ି ଚଡ଼ଚଡ଼ି।
ହୁଁ ପ୍ରବଳ ଘରଘଡି଼ ଚଡ଼ଚଡ଼ି ବର୍ଷା ପବନ।
ସେଇଆ ପା ସେଦିନ ସେମିତି ହେଲା।
ଆଜି କଣ ରୋଷେଇ?
ଆଜି ରୋଷେଇ ତ ଏପର୍ଯ୍ୟନ୍ତ କିଛି ହେଇନି। ଆଜି ବୋଉ କଁ କରିବ କେଜାଣି କାଲି ତ କରିଥିଲା ତାର ଶନିବାର ଥିଲା ବୋଲି ରୁଟି କରିଦେଇଥିଲା ମିଲମିକର କରିଦେଇଥିଲା ମାନେ ଯୋଉ ସୋୟାବିନ୍ କଷା। ଆଜି କଁ କରିବ କେଜାଣି ଯା ହଁ ବା ଦୀପୁର କଣ କହିଲେ ଭାଉଜ ତମେ ଜାଣିନ ବୋଧେ ତାର ବି ଇଣ୍ଟନସିପି ପାଇଁ ଯାଇଛି ଭୁବନେଶ୍ୱର କୁ।
ଓହୋ
ହଁ ତାର କଣ କହିଲ ଏଇ ଯୋଉ ସମର ମାନେ ଏଇ ଯୋଉ ଛୁଟି ଟାଇମରେ ଯୋଉ ଇଣ୍ଟନସିପି ଦିଅନ୍ତିନି ଛୁଆ ମାନ ତାର ସେଇଟା ତ। ହଁ ସେ ଗୋଟେ ମାସ ପାଇଁ ସେ ଯାଇଛି ସେଟା ଟ୍ରେନିଙ୍ଗ ଟାଇପ ର ଗୋଟେ ସାର୍ଟିଫିକେଟ ଦେବେ ମାନେ ଗୋଟେ ଏକ୍ସ
ତା ହଁ ସାର୍ଟିଫିକେଟ ଭଳିଆ ଦେବେ ତା ଟା ଗୋଟେ ପୁଣି ଆଗରୁ କୁଆଡେ ଚାକିରି ବାକିରି ହେନି ସେଟା ଦରକାର ହବ।
ହଁ ତ ସେଇଥିପାଇଁ ସିଏ ଏବେ ଅଛି ସେଠି କୋଉଠି କହିଲ ଭୁବନେଶ୍ଵରରେ ଯାଇଛି ଗୋଟେ ମା ସେଠି ହଁ ସେଟା ଗୋଟେ ଇଏ ଟାଇପ ର କରିକି ଆସିବ ଆଉ। ଆଉ ତମର କଣ କେମିତି କହ ଦେହ ସମସ୍ତଙ୍କ ଭଲ ଅଛି?
ହୁଁ ଦେହ ଭଲ ଅଛି ତ ଏଇନା ସମସ୍ତଙ୍କର।
ହଁ
ମୁଁ ଯାଇିନି ଯେ ତମକୁ କାଇହିଁ ଦେଖି ପାରିଲିନି।
ହଁ ମ ମୋର କଣ କହିଲ ମୋର ଏବେ ପରୀକ୍ଷା ବି ଚାଲିଛି ତ ମୁଁ ଘର ଭିତ ସେରେ ପଢୁଥିଲି ପଢୁଥିବ କି କଣ ଦେଖିନଥିବ ତ ମତେ।
ସେଉ
ହଁ ମୁଁ ସେଦିନ ତାପରେ ଏଇଟା କଣ କହିଲ ବହୁତ ସର ଟିକେ ଗୋଟେ କାମ କରୁଛି ତ ବୁଝା ବୁଝି ଟିକେ ଏମିତି ଆଉ ହେଇଯାଉଛି ଆଉ ଟାଇମ ପଳଉଛି।
ହୁଁ ଚାରିଟା ବେଳେ କଣ ଖାଇଥିଲ?
ଚାରିଟା ବେଳେ ଖାଇଥିଲି ଏ ଯୋଉ କଣ କହିଲ ଏଇ ଯୋଉ ଚିପ୍ସ ଗୋଟେ ଆଳୁ ଚିପ୍ସ ଭଳିଆ ନୁହେଁ ନା ସେଟା ଖାଇଥିଲି ଆଉ କାଜୁ ବିିଜ ଗୁଟ ଖାଇଥିଲି। ଆଉ ଏଇଟା କଣ କହିଲେ ମୁ ତେ ଯଉ ଯାଉନି ଚଣ୍ଡିଖୋଲ ହଁ ପା। ଏଥର ପୁରା ମାନେ କଣ କହିଲ ଏକୁଟିଆ ହିଁ କେହି ନାହାନ୍ତି ବର୍ଷା ଏଇଥିରେ ଆସିଲଥିଲା ପଳେଇଲା ଦେଇକ ନାହିଁ
ଏକୁଟିଆ ହେଇଗଲା ଆଉ
ହଁ ସେ ଏକୁଟିଆ ହେଇଗଲି ତ ଆଉ କଣ କରିବୁ କେ ଏପଟ ଘରେ ସେପଟ ଏ ଘରୁ ସେ ଘରୁ ମାନେ ଯୋଉ ଛାତ ଘର ଆମ ଯୋଉ ଆଜବେଷ୍ଟ ଘର ଏମିତି ହଉଛି ଆଉ। ଏ ଆଉ ରାତି ଏଇ ଯୋଉ ସନ୍ଧ୍ୟା ହେଲା ମାନେ ମୁଁ ଏପଟ ଘରକୁ ପଳେଇ ଆସୁଛି। ମାନେ ରୋଷେଇ ଘରକୁ ଏଠକି ଆସିକି ବସିଛି ଏକାଥର ରାତି ଯାଉଛି। ଏକୁଟା ଭଲ ଲାଗୁନି ପଢେ ଯେତେବେଳେ ଲାଇଟ ଦେଇକି ପଢେ ଏବେ ମୁଁ ପଢୁଛି କଣ କି ପରୀକ୍ଷା ପାଇଁ ତ ବହିଟା ଧରିକି ପଳେଇ ଆସୁଛି ଏଠି ଆସିକି ବୌଗତରେ ବସଛି ବସୁଛି ଆଉ ତାପରେ ଯାଉଛି ଏକାଥାରେ ଦଶଟା ହେଲା ପରେ ଯାଇକି ଖାଇସାରିକି ଆମେ ଯାଉଛେ କଥାରେ ସେ ଘରକୁ
ହୁଁ ହୁଁ
ଆଗରୁ ବର୍ଷା ଥିଲା ତେଳେ ବର୍ଷା ବସିକ ଗପୁ ଗପୁ ଗପୁ ଥର ସେ ପଳେଇଲା ତ
ଆଉ ତମର ଭାଉଜ କଣ କେମିତି ଦେହ ସମସ୍ତଙ୍କର ଭଲ
ହଁ ଦେହ ଭଲ ଅଛି ସମସ୍ତଙ୍କର ବସିଥିନି ନ ଗୁଗୁଲୁ ଜିତିିଗଲା ଯେ ମାମା ପ ପକୁଡିିକର ପକୁଡି କରିକି ତାକୁ ଦଉଥିଲି ଖାଇବା ପାଇଁ ସେ ତାର ପକୁଡି ଦିଟା ଖାଇଲା ଆଉ ଚିକେନ ପାଇଁ ତା ମାମୁଁ ଯାଇଛି ଯେ
ପୁଣି ହଁ ତ ଆଜି ଯୋଉ ପାଗ ହେଇଛି କିଛି ଏଇଭଳିଆ ବର୍ଷାଳିଆ ପାଗକୁ ପକୁଡି ଖାଇବା ପାଇଁ ହେଇଛି ପାଗଟା
ହଁ ବା କହିଲା ମୁଁ ପକୁଡି ଖାଇମି ମାମା
ହଁ ଆଉ ସିଏ କୋଉଠି ଟୁସନ ହଉଛି?
ଏଇ ଯୋଉ ଆମ ଏଇ ଯୋଉ ଘର ପାଖରେ ଜଣଙ୍କ ପାଖରେ
ଓହୋ ମୋର ବି ଗୋଟେ ସାଙ୍ଗ ତମ ଦରଡି ପାଲ ଗୋଟେ ସାଙ୍ଗଟେ ସି ଏବେ ତା ମାନେ ରଜରେ ଆସିଥିଲା ଘରକୁ ଆସିଥିଲା ମାନେ ମ୍ ତାମ ସେ ତା ନାଁ ଶୁଭ ସନ୍ଧ୍ୟା ଶୁଭ ତାକୁ ପୂଜା ଡ଼ାକନ୍ତି।
ଓହ ତ
ତାଙ୍କର କଣ କହିଲ ତାଙ୍କକୁ ତମେ ଜାଣିଥିବ କି ନାଇଁ ମୁଁ ଜାନି କିନ୍ତୁ ସିଏ ହଉଛି ସି ତ ତା ପିଉସୀ ଘର ଦରଡି ବେଳ ତା ମାଉସୀ ଘର ବି ଦରଡି ବେଳ ତା ମାମୁଁ ଘର ବୋଧେ ଦରଟି ବେ କିନ୍ତୁ ସେମାନେ ରହୁଛନ୍ତି ନା କଣ କେଉଁଝର ଲାଇନ୍ ବୋଧେ।
ଓ କୋଉ ସାଇରେ ତାଙ୍କର?
କୋଉ ସାହି କେଜାଣି ତା ଟାଇଟଲ ଟା କଣ କେଜାଣି ମହାନ୍ତି କି? ତାଙ୍କର ଗୋଟେ ତା ଭାଇ ବି ଅଛି ଗୋଟେ। ତା ଭଉଣୀ ହଉଛି ସୋନି ତା ମାଉସୀ ମ୍ ପୁଅ ନା ଝିଅ ନା ସୋନି ତା ମାଉସୀ ପୁଅ ନା ବୋଧେ ଯୋଉ କଣ ସେ ଛୁଆଟା ନା କଣ ଗୋଟେ?
କଣ ମୁଁ ଭୁଲିଗଲିଣି। ହଁ ସେମିତି ତା ତା ଯୋଉ ତା ଯିଏ ତା ମାନେ ମାଉସୀ ପୁଅ ଯିଏ ମୋ ଭାଇ ସିଏ ବୋଧେ ଆମ ତଳ ବ୍ୟାଚ୍ ତା ଭଉଣୀ ଯିଏ ମାଉସୀ ମାନେ ଝିଅ ଭଉଣୀ ସିଏ ହଉଛି ଆମ ଦୀପୁ ଘର ବ୍ୟାଚ୍।
ହେଇଥିବ ଆଉ। ଧରୁପ ସେଟା ଗାଁ ନାଇଁ ଗାଁ ଟା କଣ ଛୋଟ ଗାଁ ଯେ କିଏ ଜାଣିପାରିବ କୁଆଡେ କୁଆଡେ ହେଇଥିବ ତାଙ୍କର।
ସେଇବା।
ହୁଁ ବଡ ଗାଁ ଟା ନା ଜାଣି ହେବନି। ତାପରେ ଆଜିକାଲି ଛୁଆ ଜାଣ ଜାଣି ହବ କି ଯୋଉ ବର୍ଷା ତା ସାଙ୍ଗ ଯୋଉ ମିନିଜା ମୁଁ ତାକୁ ସିଏ ମତେ ଚିହ୍ନିଛି ବର୍ଷା ବାରମ୍ବାର କହିଲା ଯେ ସିଏ ତମକୁ ଚିହ୍ନିଛି ତମକୁ ଚିହ୍ନିଚି। ମୁଁ କହନି କୋଉ ଝିଅଟା। କୋଉ ଝିଅଟା ଫଟୋରେ ଦେଖିନି ମୁଁ ତାକୁ ଜାଣି ପାରିଲିନି। ପଝଟା ଏତେ ଆଉ ଲକ୍ଷ ମୁଁ ତାକୁ ଦେଖିନି ନା ପୁଣି ତାର କେତେ ଇଏ? ଠିକି ଆସିଲା ପରେ ଜାନି ଯେ ଏ ଆମ ବଡ ପୋହରିଆଙ୍କ ତା ସାଙ୍ଗର ଭଉଣି ବୋଲି ଏଇଝିଅ ଟା ହଁ ସିଏ କହିଲା ମୁଁ ଜିଛି ତା ତା ତା ସ୍ଵାମୀ କି ଜାଣିଛିି ତାଙ୍କ ଝିଅକୁ ଚିହ୍ନିଚି କିନ୍ତୁ ମୁଁ ଚିହ୍ନି ପାରିନି ସିଏ। ସେ ମତେ ଚଗିଲି ଫଟୋ ଦେଖିଲା ମୁଁ ବି ଜାଣି ପାରିଲିନି।
ସିଏ ଝିଅ ଟା ନା ମାନେ ସବୁଆଡେ ତାର ଯିବା ଆସିବା କରୁ ଥ ନା ଜାଣିଥିବ ତମେ ଆଉ କେତେ ତମେ ତ ଏବେ ଇଏ ହେଇଗଲାଣି ବୋଉ ହେଇଗଲାଣି ଏତେ କଣ ସେଇୟା।
ସିଏ ମତେ ଯେତେ କହିଲା ତା ନା ମୁଁ ଜାଣିଣି ଜମା ଜାଣି ପାରିଲିନି। ଆଉ କଣ ଆଜି ଛୁଆ କୁଆଡେ କି କୁଆଡେ ପାଖ ପାଠ ପସାଠ ପଢ଼ୁଛନ୍ତି ମେଟ୍ରିକ୍ ପାସ୍ ପରେ କେମିତି ଜାଣିବୁ କାହାକୁ
ତାପରେ ବଡ ହେଇଗଲେଣି ଅଲଗା ବି ଦେଖା ହଉଥିବେ ତମେ ଛୋଟ ବେଳେ ଦେଖିଥିବ କି କଣ?
ଅଲଗା ବି ଦେଖା ପଡୁଛନ୍ତି ତାପରେ ମୁଁ ଏଠି ବି ଏଠି ଏନେ ଯୋଉଠିକନେ ଟିକେ କଥାବାର୍ତ୍ତା ଆମ ଘରେ ସେଠି କରେ ଏଠି ଆସିଲେ ମୁଁ ଟୋଟାଲ ବି କୁଆେ ବି ଯଏନି। କହାଘରକୁ ରାସ୍ତାରେ ଠିଆ ହୁଏ ଗୁଗୁଲ ତାର ଟିଉସନ ଯାଏ ନହେଲେ ପଦେ ଭଲାଗନି।
ତାପରେ ତମେ ତ ନିଜେ ମାନେମ କାମ ଫାମ ବୁଝୁଝୁ ଛୁଆ ଦିଟ ଛୋଆ ଛୁଆ ଦିଟ ନା ରୋେଇ ରୋଷ କରରେ ପୁ ଛୋଟ ଛୁଆ ଦିଟା କଥା ବୁଝୁୁଛୁ ତ ପଳେଇ ପ ଟାଇ ଆଉ।
ହୁଁ ବା ଆଉ ଏଇନା ସହଜରେ ବି ତ ଦେହ ଖରାପ ହେଇ ଯ ବ ସି ମୁ କଆଡ଼ିବରେ ଜାନ୍ତି।
ହଁ କଣ କାହା ଦେହ ଖରାପ ହେଇଥିଲା।
ଏଇ ଯୋଉ ମଝିରେଜ ମ ମଧ୍ୟ ଖରାପ ହେଇଥିଲା।
ଓହୋ ହୋ ହଁ ସେଇପ ଆଉ।
କ କନ
ଆଜିକାଲି ତ ଦେହ ଟିକେ ଇଏ ହେଇଗଲେ।
ଭାଉଜ ଯେତେ ଠାକୁରଙ୍କୁ ମୁଁ ଡାକିଛି କହିଲେ ମୁଁ କାଲି ପାଞ୍ଚ ଛଅ ଥର କାଲି ଭାଉଜ କତିକି ଫୋନ କରିଛି କେତେ ଡାକିଛି ଠାକୁରଙ୍କୁୁ ତାଙ୍କ ଦେହ ଭଲ କରିଦିଅ ବୋଲି।
ଇ ହିଁ ହିଁ, ହଁ ଯାହା ହଉ ଆଜିକାଲି କଣ କହିଲ, ଏଇ ଦେହ ବା ଟିକେ ଇଏ ହେଇଗଲା ବେଳକୁ ଗୋଟେ ଡର ଲାଗୁଛି। ଆଜିକାଲି ଦେଖୁନ ସମସ୍ତଙ୍କର ଛୁଆମାନଙ୍କର ବି ସବୁ ଗୋ ଗୋଟେ ଗୋଟେ ମାନେ ଦେହ ଇଏ ହେଇଗଲା ମାନେ, ଥରେ ଦେହଟା ହେଲା ମାନେ ବିଗିଡି ଯିବ ନା।
ହୁଁ, ତାପରେ ଗୋଟେ ପ୍ରୋବ୍ଲେମ୍ ବାହାରିଲା ମାନେ ଆଜିକାଲି ଯୋଉ ଭଳିଆ ଇଏ ହେଲାଣି, ଗୋଟିଏ ଇଏ ବାହାରିଲା ବେଳକୁ ହଜାର ପୋବ୍ଲେମ ସେଠୁ ବାହାରୁଚି। ତୁ ଗୋଟେ ରୋଗ ଦେଖେଇବା ପାଇଁ ଯାଇଥିବୁ ନା ସେଇ ଭିତରେ ଆଉ ଦିଟା ତିନିଟା ରୋଗ ଯୋଡି ହେଇକି ବାହାରିବ।
ସେଇ ବା ସେଇଥିପାଇଁ ତ ଆଜିକାଲି, ସେ ବା ଡର ଲାଗୁଛି ଆଜି ଆଜକାଲି ଯାହା ଟିକେ ହେଲା ବେଳକୁ ଡର ଲାଗୁଛି।
ହଁ ବା ଆଜିିକ ହଁ ବା ଆଜିକାଲି ଡର ମାଡୁଛି, ଚମ ଖାଲି ଢାଙ୍କିଚି ଓପ ଓପରେ କହିହବନି କେତେବେଳେ କାହାର କଣ ବାହାରୁଛି ଏବେ କହିହଉନି।
ସେଇ ପା, ଏବେ ପୁଣି ଗୋଟେ କଣ ପିସିଓଡି ବାହାରୁଛି ଯୋଉ ନୁହେଁନା, ଆଗୁରୁ ତ ସେଟା କେବଳ ସହର ବଜାରରେ ଥିଲା। ଏବେ ତ ଆମ ଗାଁ ଗହଳି ବି ଇସିିଓଟି ଗୋଟେ ବାହାରୁଛି ସବୁ, ମାନେ ମେନ୍ କରିକି ଝିଅମାନଙ୍କର ହଉଛି। ବହୁତୁ ସେଥିରେ ବହୁତ କଥା ହଉଛି, ମାନେ କଣ କହିଲ ମୋଟା ହେଇଯିବୁ ଉମ୍ ପତଳା ହେଇଯିବୁ ନହେଲେ ବଢ ଡିରେ ବହୁତ ସାରା ମାନେ ବାହାରିବ